ହଉ ହଉ। ନମସ୍କାର।
ଶୁଭ ସନ୍ଧ୍ୟା ବନ୍ଧୁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ଆଉ କଣ ସ୍ୱାସ୍ଥ୍ୟ ଆପଣଙ୍କର କେମିତି ଅଛି?
କଣ କହିଲେ?
ସ୍ୱାସ୍ଥ୍ୟ ଆପଣଙ୍କର କେମିତି ଅଛି?
ସ୍ୱାସ୍ଥ୍ୟ ବନ୍ଧୁ ଟିକେ ଅସଜ ଅଛି।
ଅ ଟିକେ ଅଛନ୍ତି
ବନ୍ଧୁ କଣ କହିବି। କାଲି ଯୋଉ କହୁଥିଲି ଭଗିନୀର ବିବାହ ଥିଲା ପିତାଜୀଙ୍କୁ ବସେଇ। ବାପାଙ୍କୁ ବସେଇ ଗାଡିରେ ନଉଥିଲି। ଏବଂ ପ୍ରସେସନ ହଉଥିଲା ସେଠାରେ ଏକ ଖେଣ୍ଟା ବା କୀଳା ପଡିଥିଲା ଝାଟି। ସେଇଥିରେ ଗୋଡ ଟି ଘସି ହେଇ ପଳେଇଲା। ଯାହାଫଳରେ କି ଗୋଡଟି ଆଞ୍ଚୁଡ଼ି ହୋଇଯାଇଛି।
କିନ୍ତୁ ସେଇଟା ଏ କଣ୍ଟା ଜାତୀୟ ଗଛ ନଥିଲା ତ?
ହଁ ବନ୍ଧୁ।
କଣ୍ଟା ଜାତୀୟ ଗଛ ଥିଲା। କେଉଁ ଗଛ ଥିଲା କହିଲେ?
ସତେ ଯେମିତି କି ଆମର କଣ୍ଟେଇ କୋଳି ଗଛ ଦେଖିଛନ୍ତି?
ଆଜ୍ଞା, କଣ୍ଟା। ବନ୍ଧୁ ସେଇ କଣ୍ଟା ତ ବହୁତ ଆଘାତ ଦେଇଥିବ ଆପଣଙ୍କୁ ଆଉ ଆପଣଙ୍କ ବାପାଙ୍କୁ?
ବାପାଙ୍କର ବନ୍ଧୁ କିଛି ହୋଇନି। ଯେହେତୁ ବାପା ଗୋଡ ଟେକି ଦେଲେ। ମୁଁ ଟିକେ ଅନ୍ୟମନସ୍କ ଥିଲି। ଏ ସେଠାରେ ମୋର ଗୋଡ଼ ପଶିଗଲା। ଏବଂ ଗାଡିଟି ଟିକେ ସ୍ପିଡ୍ ରେ ଥିଲା। ନହେଲେ ଆମେ ବାପ ପୁଅ ଉଭୟ ପଢିଥାନ୍ତୁ କଣ୍ଟା ଉପରେ।
ବନ୍ଧୁ ଆପଣଙ୍କୁ ତ ଏଇଠି ଏକ ଭୁଲ୍ କରିଦେଲେ ଯାହାକି ଦ୍ରୁତ ଗତିରେ ଦୁଇ ଚକିଆ ଯାନଟି ଚଲାଉଥିଲେ। ତେଣୁ ଆପଣ ଯେହେତୁ ଦ୍ରୁତ ଗତିରେ ଚଲାଉଥିଲେ ତେଣୁ କରି ଆପଣ ଦୁର୍ଘଟଣା ଗସ୍ତ ହେବାର ସମ୍ଭାବନା ବହୁତ ଅଧିକ ଥାଏ।
ବନ୍ଧୁ ଦୁ ଦ୍ରୁତ ଗତିରେ ମୁଁ ଚଲଉନଥିଲି ବନ୍ଧୁ। ସତେ ଯେପରି ଆମର ଏଇ ଯଉ ଆଧୁନିକ ଯନ୍ତ୍ର ଯୋଉ ଆପଣ କହୁଥିଲେ ମୁଁ ତାର ଠିକ୍ ଦଶ ହଁ ହାତ ପଛରେ ଥିଲି। ଯେହେତୁ ମୁଁ ପଚାରିବି ମଧ୍ୟ ଅନେକ୍ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ଥିଲା। ତ ଯେହେତୁ ମୁଁ ଏକ ଭାରି ଗାଡ଼ି ଚଲଉଥିଲି ତ ସେ ଆ ତାକୁ ମୁଁ ଆଗକୁ କରିପାରିଲିନି। ଯାହା ଫଳରେ କି ଉଁ ଗାଡି ଗାଡିଟିକୁ ଚଲେଇବାକୁ ଲାଗିଲି।
ଆଚ୍ଛା, ଆଛା ବନ୍ଧୁ ମୁଁ ଆପଣ ଆପଣ ମତେ ଏତେ ଦିନ ପରେ ଆ
ତ ସେଥିପାଇଁ ଗୋଡ଼ଟି ଖଣ୍ଡିଆ ହେଇଗଲା।
ବନ୍ଧୁ ଆପଣ ବନ୍ଧୁ ସ୍ପଷ୍ଟ ଭାବେ ଶୁଭାଯାଉଛି?
ଆଚ୍ଛା ବନ୍ଧୁ ଶୁବିଲା ଭଲ ଭାବରେ।
ମୋ କହିବା କଥା ବନ୍ଧୁ ଆପଣ ଯୋଉ ଆପଣ ତଃ ଗତ ବର୍ଷ ଆପଣଙ୍କ ଗ ଗ୍ରାମରେ ଥିବା ଆପଣଙ୍କ ସ୍ଥାନରେ ଗ୍ରାମର ଗୃହର ନିକଟସ୍ଥରେ ଏକ ଛତୁ ଚାଷଟି କରିଥିଲେ। ମୁଁ ଯାହା ଖବର ପାଇଛି ଆପଣ ଗତ ବର୍ଷ କରିଥିଲେ। ଆପଣ ଏଇ ବର୍ଷ କରିଛନ୍ତି କି?
ବନ୍ଧୁ ଛତୁ ଚାଷ ରେ ପ୍ରଚୁର ଲାଭ ଅଛି ବୁଝିଲେ କି। ଏ ତ ଆମର ଉଁ - ଉଁ ଲଗାତର ଦୁଇ, ତିନି ବର୍ଷ ହେଲା ଏବଂ ଭଲ ଲାଭ ମଧ୍ୟ ହେଲା।
ବନ୍ଧୁ ଆପଣ ଯଦି ବନ୍ଧୁ ଆପଣ ଯଦି ସେଇ ପ କିପରି ପ୍ରସ୍ତୁତ କରାଯିବ ଛତୁ ଚାଷଟି କଣ କଣ ସାମଗ୍ରୀ ଦରକାର। କେମିତି ପ୍ରସ୍ତୁତ କରାଯିବ ଯଦି ପ୍ରଣାଳୀ ଟା ମ ମତେ ବତାନ୍ତେ ତାହେଲେ ମୁଁ ବି ମଧ୍ୟ ଚ ଚତୁ ଚାଷ କରି କିଛି ପଇସା ରୋଜଗାର କରନ୍ତି।
ଆଚ୍ଛା ବନ୍ଧୁ ତ ସେଇ ଚାଷଟି ମୁଖ୍ୟତଃ କାହା କାହା ପକ୍ଷରେ ଲାଭ ହୁଏ ଏବଂ କାହା କାହା ପକ୍ଷରେ କ୍ଷତି ହୁଏ। ଆଉ ମଧ୍ୟ କାହାର ଦେହ ମଧ୍ୟ ଖରାପ ହୁଏ ତ ଆମ ଆମେ ଯେତେବେଳେ ପ୍ରଥମେ କାମଟିକୁ ଚାଷଟିକୁ ପ୍ରଥମେ କଲୁ ସେଠା ଲୋକ ଲୋକ ବହୁତ କିଛି କହିଲେ? ଯେପରିକି କାଙ୍ଗାଳିଆ ହେଇଯିବୁ ଦେହ ଅସୁୁସ୍ଥ ହବ। ଆ ତ
ବନ୍ଧୁ କଣ ଦେହ ଅସୁୁସ୍ଥ ହବାର କାରଣ କଣ? ଦେହ ଅସୁସ୍ଥ ହବାର ତ ସେଥିରେ କିଛି ନାହିଁ କାହିଁକି ନା ସେଥିରେ କଣ ଅ ଜଳ ଅଧିକ ମାତ୍ରାରେ ଦରକାର ହୁଏ କି ଯାହା ଦ୍ଵାରା ଆପଣଙ୍କୁ ଥଣ୍ଡା ଧରିଥାଏ?
ନାଇଁ ବନ୍ଧୁ ସେଥା କିଛି ନାଇଁ ବନ୍ଧୁ ଲୋକ ଏ ଅନ୍ଧବିଶ୍ଵାସକୁ ମାନିକି ଚଳିଛନ୍ତି ଯେପରିକି ଛେଳି ଚାଷ କଲେ ଉମ କାଙ୍ଗାଳ ହେଇଯିବୁ ବିଲେଇ ଆଗରେ ଗଲେ। ଅଶୁଭ ତ ଏଇପରି ଭାବେରେ ଏହିପରି ଭାବରେ ଅନ୍ଧବିଶ୍ଵାସ ଚାଲିଛି।
ଆଜ୍ଞା ବନ୍ଧୁ ମୋ ହିସାବରେ ଏଇ ଅନ୍ଧବିଶ୍ଵାସ କୁ ମାନି ଏ ପୃଥିବୀରେ କି ପରିବେଶରେ ରହିବାଟା ଉଚିତ ନୁହେଁ। ଏ ଏତେ ଆଧୁନିକ ଯୁଗ ହେଲାଣି ଯେ ଆ ମଣିଷ ଯାଇକି ଚନ୍ଦ୍ର ପୃଷ୍ଠରେ ମଧ୍ୟ ଘର କରି ସାରିଲାଣି। ତେଣୁ ଆପଣ ଏଇ ଯେ ଅନ୍ଧବିଶ୍ୱାସକୁ ମଧ୍ୟ ଏପର୍ଯ୍ୟନ୍ତ ମାନୁଛନ୍ତି।
ମୁ ନୁହେଁ ଲୋକମାନେ ଏଇଟା ଆମର ପୁରାତନ କାଳରୁ ଅଛି ଛାଡନ୍ତୁ ବନ୍ଧୁ ସେ କଥା ମୋର କହିବାର କଥା ହେଉଛି ଯେ ଆପଣ ଯୋଉ ଚାଷ କଥା ମତେ କହିଲେ? ସେଥିରେ ଅତ୍ୟନ୍ତରୁ ଅତ୍ୟନ୍ତ ଲାଭ ଅଛି କରିପାରିଲେ ହେଲା ବୁଝିଲେ କି?
ବନ୍ଧୁ ଆ ମୋତେ ଟିକେ ପ୍ରଣାଳୀଟା ବତଉନାହାନ୍ତି।
ପ୍ରଣାଳୀ ବତାଉଛି ବନ୍ଧୁ ପ୍ରଣାଳୀ ଆପଣ ଟିକେ ଧୈର୍ଯ୍ୟ ଧରିିକି ଶୁଣନ୍ତୁ ମୋ କଥା। ବୁଝିଲେ କି ଧୈର୍ଯ୍ୟ ନ ଧରିଲେ କିଛି ହେବନି ଯେପରି କି? ପ୍ରଥମେ ଆମର କଚଡ଼ାକୁ କାଟିକି ହାତେ ହାତେ କରିବାକୁ ପଡ଼ିବ ବୁଝିଲେ କି?
ଆଜ୍ଞା।
ଏବଂ କଚଡ଼ାଟି ବାନ୍ଧି ତାକୁ ଉ ଧାଡି କରିକି ଉମ ରଖିବାକୁ ପଡ଼ିବ। ତମ ଇଛା ଧାଡି କରନ୍ତୁ କି ତାକୁ ସେମିତି ଉମ ଅଳିଆ କରି ଫୋପାଡି ଦିଅନ୍ତୁ ତ ଯୋଉଠାରେ ରଖିବେ ବହୁତ ବହୁତ କଚଡ଼ା ରଖିବେ ଏବଂ ତା ଦେହରେ ଲୁଣ ଏବଂ ହଁ ପାଣି ବୁଝିଲୁ କି?
ଆଜ୍ଞା।
ଲୁଣ ଏବଂ ପାଣି ପ୍ରଚୁର ଦେବେ ଏବଂ ତାର ଏକ ଅଛି ମଞ୍ଜି ଅଛି ବୁଝିଲେ କି?
ଆଜ୍ଞା।
ପ୍ରତି ଗଛଟା ହିଅରେ ଦୁଇ ଚାରୋଟି ମଞ୍ଜି ପକେଇବେ ବୁଝିଲେ ପକେଇବା ଦ୍ଵାରା ହୁଁ ତାକୁ ପାଣି ମଧ୍ୟ ଦେବେ ପାଣି ଦେଇକି ତାକୁ ଘୋଡ଼ାଇକି ରଖିଲି ଯେପରି ପବନ ପବନ ଯେପରି ନ ବସେ ବୁଝିଲେ ତା ତିନି ଚାରଦିନ। ତାପରେ ଦେଖିବେ, ଛତୁ ଉ କଢ ହୋଇଥିବ ବୁଝିଲେ? ଫୁଣି ଏବେ ଆପଣ ଖାଇଛନ୍ତି? ଏବଂ ବ୍ର ବଜାରରେ ମଧ୍ୟ ବିକ୍ରୟ ବି କରିପାରିବେ।
ଆଚ୍ଛା, ବନ୍ଧୁ ଆପଣ ଯୋଉ କହିଲେ, ଆଚ୍ଛା ବନ୍ଧୁ ଏଇ ପ୍ରଣାଳୀ ଯୋଉ ଆପଣ କହିଲେ ସେଥିରେ ଆମେ ଖତ ମଧ୍ୟ ଯୋଗ ଦେଇ ପାରିବା, ଯେମିତି କି ଖତ ଦେଲେ ଆଁ ଆପଣ ଯୋଉ ବୀଜ ଟି ପୋତିଥିବେ ସେଥିରେ ସେ ବଢିବାରେ ବହୁତ ସହାୟକ ଦେଇଥାଏ।
ଆ ସେପରି ତ ବନ୍ଧୁ କିଛି ନାହିଁ। ଯେପରିକି ଆପଣ କହିଲେ, ବୁଝିଲେ ନା? ଆତ ସେଇପରି ଭାବରେ ବନ୍ଧୁ ଓ, ଖତ ସେଥିରେ ଆବଶ୍ୟକ ନାହିଁ ବୁଝିଲେ।
ଆଜ୍ଞା।
ଉଁ ଛ
ତ ଆପଣଙ୍କ ମତରେ ଆପଣଙ୍କ ମତରେ ଚା ଖତର କୌଣସି ଆବଶ୍ୟକ ନାହିଁ ଛତୁ ଚାଷରେ।
ନହିଁ।
ଆଚ୍ଛା, ବନ୍ଧୁ ମୋର ଆଉ ଗୋଟେ ପ୍ରଶ୍ନ ଥିଲା, ଏବେ ଯୋଉ ବଷ ଷା ହଉଛି, ବର୍ଷା ଋତୁ ତ ବହୁତ ଆଗରୁ ଆସି ସାଇଲାଣି। କିନ୍ତୁ ଏବେ ଯୋଉ ବର୍ଷା ହୋଇଛି। ତ ସେପରି ଆପଣଙ୍କୁ ଲାଗେଯେ, ଯେମିତି ପୁରାତନ କାଳରେ ଏଁ ବହୁତ ମାତ୍ରାରେ ବର୍ଷା ହଉଥିଲା, ବର୍ଷା ଋତୁ ଆଗମନ ହେବା ପୂର୍ବରୁ ମଧ୍ୟ ବର୍ଷ ହଉଥିଲା, ଏବେ ସେପରି ବର୍ଷା ଦେଖିବାକୁ ମିଳୁନାହିଁ। ତାର କାରଣ, କଣ ତାର ପ୍ରମୁଖ କାରଣ, କଣ ସବୁ ଆପଣ କିଛି ଆପଣ ଙ୍କର ଧାରଣା ଅଛି ଏଥିପ୍ରତି
ଆଚ୍ଛା, ବନ୍ଧୁ ଆପଣ ଯେପରି ଏକ ଭଲ ପ୍ରଶ୍ନ ପଚାରିଲେ ଦେଖନ୍ତୁ ଉଁ ଆଗ କାଳରେ ଉଁ ପୁରା ଠିକ ସମୟରେ ମୌସୁମୀ ଆସି ଛୁଁଥିଲା ବୁଝିଲେ କି? ମୌସୁମୀ ଅର୍ଥ ତ ଆ ଆପଣ ବୁଝିପାରୁଥିବେ?
ଆଜ୍ଞ, ଆଜ୍ଞା।
ଆଁ ମୁତ ସେହିପରି ଏମତି ଚାଲିଲା ଏହାର ବର୍ଷା ହବାର ନୂଆ କାରଣ ହେଉଛି। ଏ ପରିବେଶ ସନ୍ତୁଳନ ଠିକ ରହୁନାହିଁ, ବୁଝିଲେ? ତାପମାତ୍ରା କୁ ନେଇ ଏ ଏଥିପାଇଁ କାରଣ ହେଉଛନ୍ତି ସବୁ କାରଣ ପାଇଁ ମନୁଷ୍ୟ ହିଁ ଦାଇ, ବୁଝିଲେ କି?
ଆଜ୍ଞା।
ସେଥିପାଇଁ ମାନସିକ ସନ୍ତୁଳନ ପରିବେଶରେ ରହୁନି ଠିକ ଠାକ୍, ସେଥିପାଇଁ ବର୍ଷା ହଉନାହିଁ।
ବନ୍ଧୁ ମୁଁ ଏଇ ପ୍ରଶ୍ନଟି ପଚାରିବାର ଉଦ୍ଦେଶ୍ୟ ହଉଛି କି? ମୁଁ ଏବେ ଗୋଟେ ଗଛ ତଳେ ଆଶ୍ରୟ ନେଇଛି। ଯେହେତୁ ଆମ ଅଞ୍ଚଳରେ ବହୁ ମାତ୍ରାରେ ବର୍ଷା ଟି ହୋଇଛି। ମୁଁ ଏବେ ଗୋଟେ ଗଛ ତଳେ ଆଶ୍ରୟ ହେଇଛି, ମୁଁ ଏବେ ଜାଣିପାରୁଛି ଯେ ଗୋଟିଏ ଗ ଛର ମହତ୍ୱ କଣ, ସେ ଆମକୁ ଅଙ୍ଗାର କାମ୍ଳ ଯୋଗେଇବା ସହିତ ଗୋଟେ ମାନେ ବର୍ଷା ରୁ ରଖି ଦଉଛି, ବର୍ଷାକୁ ଓଦା ହବାରୁ ରୋକି ଦଉଛି, ଏବଂ ଆମକୁ ଗଛ ମଧ୍ୟ ଆମକୁ ବର୍ଷା କରିବାରେ, ଆ ସାହାଯ୍ୟ କରେ ଏହା ସଠିକ କି ବନ୍ଧୁ
ବନ୍ଧୁ ଆପଣ ଯାହା କହିଲେ ପୁରା ସଠିକ ବୁଝିଲେ ତ
ଆଜ୍ଞା
ଆପଣ ଦେଖନ୍ତୁ ବନ୍ଧୁ ଯଦି ଅଧିକ ବର୍ଷା ହେଉଛି। ଆଉ ଗୋଟେ କଥା ଦେଖନ୍ତୁ ବୁଝିଲେ କି ଯଦି ଆପଣ। ଆମମାନଙ୍କ ବୟସ ବନ୍ଧୁ। ଏଇନା ବହୁତ ଛୋଟ ବୁଝିଲେ କି ଆମର ଏଇନା ଖେଳିବା ବୁଲିବା ବୟସ ତ ବ। ତାହେଲେ ଅନେକ ଉପକାର ହଉଛି ଅନ ଅନେକ ଅପକାରିତା ହଉଛି ବୁଝିଲେ କି। ଉପକାର ହେଉ ଯାହେଲେ ଧାନ ଆମର ହବ ଫସଲ ପାଇଁ ଭଲ ହେବ ବର୍ଷା ହେଲେ। ନହେଲେ ଏହା ମରୁଡି ପଡିଯିବ ଆମେ ଖାଇପାରିବାନି। ବୁଝିଲେ କି ତା ବର୍ଷା ହବା ଦ୍ଵାରା ଆମେ ଖେଳି ପାରୁନାହାନ୍ତି ଆମେ ମନେ ମନେ। ବର୍ଷାକୁୁ ମନେ ମନେ ଗାଳି ଦଉଛି ଯେବେ ବର୍ଷା ହଉଛି ଖେଳି ହଉନି ଏଇ ସିଏ। ବୁଝିଲେ କି ତ ସେଇପରି ଭାବରେ ସବୁ। ହ ବର୍ଷା ହେଲେ ଭଲ। ବୁଝିଲେ କି ଯୋଉ ଟାଇମରେ ଯୋଉଟା ଦରକାର ବୁଝିଲେ କି ତାମାନେ ନୁହଁ ଯେ। ସବୁଦିନ ବର୍ଷା ହବ ସବୁଦିନ ବର୍ଷା ହେଲେ ପାଣି ଠିଆ ହବ ଫସଲ ନଷ୍ଟ। ବୁଝିଲେ ଯେ ବର୍ଷା ନହବ ମାସେ ଫସଲ ମରୁଡ଼ି ପଡିଯିବ।
ଆଚ୍ଛା ଆପଣଙ୍କ ଅନୁସାରେ ପରିବର୍ତ୍ତନ ତାର ହିସାବ ରେ ହୋଇଥାଏ।
ଏଇଟା ପ୍ରକୃତିର ଇଏ ବୁଝିଲେ କି।
ନିୟମାବନ।
ତ ସେଇପରି ବନ୍ଧୁ ବର୍ତ୍ତମାନ ମୁଁ ଟିକେ। ରହୁଛି କାରଣ ମୋର ଟିକେ ବଜାରକୁ ଯିବାର ଅଛି। କିଛି ଜିନିଷ। କିଣିବାର ଅଛି ବୁଝିଲେ ରହୁଛି ପରବର୍ତ୍ତୀ ସମୟରେ ଯୋଗାଯୋଗ କରିବା ଜୟ ଜଗନ୍ନାଥ।
ଆଜ ନିଶ୍ଚିନ୍ତ ବନ୍ଧୁ ରହି ଲି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।